ହଁ, ହଁ କଣ କରୁଛୁ କି? ଏଇ ବସିଛି, ତୁ?
ବସିଛି ଆଉ
ଓ ହ
କଲେଜରୁ ଆସିଳୁଣି? ଖାଇଥିଲି ପରଟା ଆଉ ଚଣା ମସଲା।
ଓ ହ
କଲେଜରୁୁ ଆସିଲୁଣି?
ହଁ, ମୁଁ ଏଇ ଆସିକି ତ, ଆମ ଆଡେ ଲାଇନ ନାହିଁ ବର୍ଷା ଯୋଗୁ ଏଇ ଆସିକି, ଖାଇ ପିଇକି ବସିଥିଲି ଆଉ, ତମ ଆଡେ ବର୍ଷା ହଉନି କି?
କଣ ଖାଇଲୁ?
ମୁଁ ଖାଇଲି ଭାତ, କୋଳଥ ଡାଲି ଆଉ ଆଳୁ ଭର୍ତା, ଛତୁ
ହୁଁ ହୁଁ ହୁଁ। ଆ କେତେଟାରେ ଯାଉଚୁ, କେତେଟାରେ ଆସୁଛୁ?
ଏବେ ଆମର କଲେଜରେ ତୁ ତ କଲେଜରେ ଅଛୁ ଜାଣିଥିବୁ କଲେଜରେ ଆ ଇଣ୍ଟରସିପ୍ ଚାଲିଛି। ହଁ ଯୋଉମାନେ ଫୋର୍ଥ ସେମିଷ୍ଟାର ଦଉଛନ୍ତି ସେଇମାନେ ସବୁ ଯୋଉଠି ହେଲେ ଇଣ୍ଟରସିପ୍ ଗୋଟେ କରିବେ ପୋଲିସ୍ ଷ୍ଟେସନ ହଉ କି ମେଡିକାଲ ହଉ ନହେଲେ ତାଙ୍କର ଆମର ଅଛି ଏନ୍ଏସ୍ ଅଫିସ ହଉ ବ୍ଲକ ହଉ ସ୍କୁଲ ହଉ ଅଙ୍ଗନବାଡି ଏମିତି ବହୁତ ଅଛି। ତମ ଇଚ୍ଛା ଯୋଉଟା ତମେ ସେଇଟାକୁ ଯାଇ କରିବ। ତ ଆମେ ଦିଟା ଗ୍ରୁପ୍ ତିନିଟା ଗ୍ରୁପ୍ ହେଇଗଲୁ ଗୋଟେ ଗ୍ରୁପ୍ ଗଲେ ସ୍କୁଲ୍ ଆଉ ଗୋଟେ ଗ୍ରୁପ୍ ଗଲେ ବିଡିଓ ଙ୍କ ଅଫିସ୍ ଆଉ ଆମେ ଜଣ ଆସିଥିଲୁ ହସ୍ପିଟାଲ୍ ତ ସେମାନଙ୍କର କିଛି ସେମାନେ କିଛି କାମ ତାଙ୍କର କଲେନି। ତାଙ୍କର କିଛି ଶିଖିବାର ନାହିଁ ସେଠି, ସେ ଖାଲି ସାର୍ଟିଫିକେଟ ପାଇଁ ସେଠିକି ଯାଇ ସେ ତାଙ୍କର ପଳେଇ ଆସିଲେ, ଆମର ପୁରା ମାସେ ଆମେ କାମଟା ଶିଖିବୁ ବୋଲି ପୁରା ମାସେ ଆମେ ଯିବୁ। ଯେ ଆମର ପଚିଶ ଦିନ ହେଇଗଲାଣି। ଆଉ ପାଞ୍ଚ ଦିନ ହେଲେ ଆମକୁ ସେ ଆମ ସାଟିପିକେଟ ଆଉ ସେ ଯୋଉ ଯାହା ବିି ସିଗନେଚର ମାରିବା ପାଇଁ ଯାହା ଫର୍ମ ସବୁ ରେଡି କରିକି ରଖ ରଖିଦେଇଛୁ। ସିଏ ଖାଲି ଆଉ ପାଞ୍ଚ ଦିନ ଆମର ହେଇଗଲା ପରେ ମଙ୍ଗଳବାର ଦିନ ସିଏ ଆମର ସବୁ ସିଗ୍ନେଚର ମାରିକି ଆମ ଫର୍ମ ସବୁ ଦେଇଦେବେ। ସରିଯିବ ତାପରେ ଆଉ ତାପରେ କଲେଜ ଯିବୁ ତାପରଠୁ ଆଉ।
ଓ ହୋ। ସାର୍ଟିଫିକେଟ ରେ ପାଇଲେ ତମେ ଯୋଉଠି ପାଇଲେ ସେଇଠି ରହି ପାରି
ଏଇଟା କଣ ହେଲା କହିଲୁ, ଏଇଟା ଆ ଆମର ଯୋଉ ସବଜେକ୍ଟ ଥିଲା, ଏମ ବି ସି, ଓଡିଆ ଆଉ ଇଂଲିଶ ଏମତି ତିନି ଚାରିଟା ସବଜେକ୍ଟ କ୍ଟ ଥିଲା। ପିଲାଅରା ପାଠ ପଢି ପାରୁନାହାନ୍ତି। ସିଏ ଯୋଉଟା ମାନେ ଅନର୍ସ ରଖିଛନ୍ତି ସେଇଟା ପଢିବେ ନା ଏ ସବୁ ପଢିବେ। ସେଇଥିପାଇଁ ଗମେଣ୍ଟ କଣ କଲା ନା, ଏଟାକୁ ଚେଞ୍ଜ କରିକି କରିଦେଲା ଇଣ୍ଟର୍ନସିପ। ତମେ ଯଦି ଇଣ୍ଟନସିପ ରେ ତିରିଶ ଦିନ କାମ କରିକି ଯଦି ଧର ମାନେ ତମେ ମେଡିକାଲୁ ରୁ ତମକୁ ଗୋଟେ ସାର୍ଟିଫିକେଟ ଦେବେ। ତମେ ଯୋଉ ମେଡିକାଲ ର ଯୋଉ ଡିପାର୍ଟମେଣ୍ଟ ରେ ଶିଖୁଥିଲ, ସେମାନେ ତମକୁ ଗୋଟେ ସାର୍ଟିଫଟ ଦେବେ। ଆମେ ରାଡିଓଲୋଜି ରେ ଶିଖୁଥିଲୁ ସିଏ ଆମକୁ ଗୋଟ ସର୍ଟିଫିକେଟ ମାନେ ସିଗ୍ନେଚର ମାରିକି ଖାଲି ଦେବେ କି, ପିଲା ମୋ କତିକି ତିରିଶ ଦିନ ଯାକ ଆସିଛନ୍ତି କାମ ଶିଖିବା ପାଇଁ। ସିଏ ଗୋଟେ ଦେବେ। ତମର ଯିଏ ଥିବ ଅ ମାନେ ତମ ଗାଇଡା ଗାଇଡାନ୍ସ ଯିଏ ଥିବ ଆମ ଗ୍ରୁପ ର ସିଏ ଗୋଟେ ଦେବେ। ତ ସେମାନେ ଦେଖ ଠିକ ଶହେ ତିନିଶହ ମାର୍କ ଆମକୁ ଦେବେ। ଯଦି ସେଇ ତିନିଶହ ମାର୍କ ସେ ଦେଲେ ଫୁଲୁ ତାହେଲେ ଆମେ ମାନେ ଏଇଟା ପାସ୍ କରିବୁ। ନେଷ୍ଟ ଆଉ ଗୋଟେ ଇଣ୍ଟନସିପ୍ ପୁଣି ଫାଇଭ୍ ସେମିଷ୍ଟର ରେ ଯିବି ଯଦି ଏଇଟା ସିଏ ନଦେବେ। ତାହେଲେ ପୁଣି ଥରେ କରିବୁ ସେ ଶହେ ମାର୍କ ପୁଣି ଫୁଲ୍ ଫୁଲ୍ ଦେଲେ ଆମେ ଏଇଟା ବନ୍ଦ ହବ, ଏମିତି ଚାଲିଚି ଆଉ।
ଓ ହୋ। ଆଉ
ତମର ପା ସେପଟେ ହଉଥିଲା ତୁ କହୁଥୁଲୁ।
ଆମର ଅଙ୍ଗନବାଡି ରେ ଇଣ୍ଟନ୍ସିପ୍ କରିବା ପାଇଁ ପିଲା ଆସିଥିଲେ। ଟୁଟ ଅଙ୍ଗନ ବାଡି ଯେ ଅଛନ୍ତି ସି କ୍ଷକ ତାଙ୍କୁ ନେଇକି ଆସି ଥିଲେ ଫଟୋ ଫଟ ଉଠେଇଲେ ଏମିତି ସବୁ କଲେ ଆଉ।
ଓହୋ।
କୁକୁର ଦେଖିଲି ତ ସେଥି
ଓହୋ ହଁ, ଆମର ଏଠି ସମସ୍ତଙ୍କର ସବୁ କଲେଜରେ ସେମିତି ହଉଚି। କିନ୍ତୁ ଅଧିକାଂଶ ଛୁଆ ତାଙ୍କର ମାନେ ଯାଉନାହାନ୍ତି। ତାଙ୍କର ଇଚ୍ଛା ନାହିଁ ଶିଖିବାରେ ସେଥିପାଇଁ ଯାଉନାହାନ୍ତି। ଆଉ ଆମର କଣ ମାସେ ତ ଫ୍ରିରେ ତ ଶିଖୁଛି। କଣ ପଇସା ପଡୁଛି ଯେ ଏତେ ପ୍ରୋବ୍ଲେମ।
ହଁ । ଓହୋ ଆଉ।
ଏବେ ପରା ସବୁ ପ୍ରାଇଭେଟ ଗମେଣ୍ଟ କଲେଜ ରେ ବି ଏଇଟା ହେଇଯାଇଛି। ତମର ସେ ଯୋଉ ପାଖରେ ଯୋଉ ଓମେନ୍ସ କଲେଜ ଟା, ସେଇଠି ତ ଏମିତି ଥିବ ସେଠି ବି ତ ଛୁଆ ମାନେ ଯାଉଥିବେ।
ହୁଁ ଓମେନ୍ସ କଲେଜ ପିଲାମାନେ ଆସୁଛନ୍ତି ପରା।
ଓହୋ। ଆଉ ଝିଅ ଯୋଉ ସ୍କୁଲଟାରେ ପଢୁଛି, ସେଟା ବା ଗୋଟେ ମାନେ ତାଙ୍କର ଅଛି ଗ୍ରାଜୁଏସନ ପର୍ଯ୍ୟନ୍ତ। ବା ଅଛି ବି କାଳେ ପଢିବା ପାଇଁ।
ଆଉ ନିଟ ଓସ୍ ଆଇଏସ୍ ସବୁ ପ୍ରିପାର ହଉଛନ୍ତି।
ଓହୋ। ନାଇଁ ଏଇଟା ଏଥର ସବୁ କଲେଜରେ କରିଦେଇଛି। ତମେ ଯୋଉ କଲେଜରେ ବି ପଢିବ ଆମେ ଆମେ ଫାଷ୍ଟ ରୁ ଯଦି ଏଇଟା ହେଇଥାନ୍ତା ଭଲ ହେଇଥାନ୍ତା। ଇଏ ଆମର କଣ କଲା ନା ସେ ସେଇଥିପାଇଁ ଆମର ଟିକେ ଏ ଡିଷ୍ଟର୍ବ ହଉଛନ୍ତି ପିଲାମାନେେ ପାଠପଢି ପାରୁନାହାନ୍ତି। ୟାଡୁ ଏଇଟା କରିଦେଲେ ବି ଗୋଟେ ସୁବିଧା ଏଇଟା ହେଇଯିବ। ଏଇଟାରୁ ଶହେ ମାର୍କ ମିଳିଯିବ ତମେ ଖାଲି ଯୋଉ ଅନର୍ସଟା ତମେ ରଖିଥିବ ଆଉ ଜି ଏଇ ଦିଟା ତମେ ପଢିବ। ଆଉ ଏରା ସାଇଡଟା ଖାଲି ତମେ ମାସେ ଆସି କରିଦବ ଆଉ କାମ ଆଉ ସେଇଟା କରିଦେଲେ। ମାର୍କ ଦେଇଦେବେ ତମକୁ ଆଉ।
ହଁ।
ହ
ତ ଓଏସ୍ ଆଏସ୍ ପାଇଁ ପ୍ରିପେର ହଉ ନ?
ଆ ମୋର ତ ସିଆଡେ ତ ମୋର ଇଛା ନାହିଁ ମୋର ଇ୍ଛା ଏଇ ମେଡିକାଲ ଲାଇନରେ ଯିବା ପାଇଁ। ତ ମୁଁ ଭାବିଛି, ମୁଁ ଭାବିଛି ଏଇଟା ମୋର ସଇଲା ପରେ ଆଉ ତ ବର୍ଷେ ଏଇ ଅଗଷ୍ଟ ମାସରେ ବାହାରିବ ସେ ରାଡିଓଲୋଜି ର ଗୋଟେ କୋର୍ସ ପାଇଁ ଗୋଟେ ଫର୍ମଟେ ବାହାରିବ। ସେଇଟା ଭାବୁଛି ଏଇଭଳି ଫର୍ମଟା ପକେଇଦେବି ଏ ଗମେଣ୍ଟ କଲେଜରେ ତ ନଉଛି। ଏଟା ଏକ୍ସରେ ପରା
ଏକ୍ସରେ ଏକ୍ସରେ।
ଅହୋ।
ଭଙ୍ଗାଭଙ୍ଗି ସବୁ ଇଏ। ଓ ସେଇଟା ଏଇ ଅଗଷ୍ଟ ମାସରେ ବାହାରିବ ତାର ଇଏଟା ତ ହଁ ଭାବିଛୁ। ତିନି ଚାରି ଜଣ ମିଶିକି ଏଇଟା ପକେଇଦବୁ ସେ ତ ଫିଫ୍ଟି ପରସେଣ୍ଟ ନଉଛି। ଆ ଯୋଉମାନେ ଫିଫ୍ଟି ସେଭେଣ୍ଟି ଯାହାର ଯୋଉ ମାର୍କ ଅନୁସାରେ ସେ ତମକୁ କଲେଜ ପକେଇବ ସେଇୟା ଆଖିଆ ଭାବୁଛି ପକେଇଦେବି ଯଦି ବାଜିଲା ବାଜିଲା ଭଲ କଥା ଆଉ କଣ?
ଅହୋ।
ଦି ବର୍ଷର କୋର୍ସ ଆଉ ଦିବର୍ଷ ତ କରିଦେବି ଆଉ।
ହୁଁ। କର ତୋର ଯୋଉଥିରେ ଇଚ୍ଛା ଅଛି ଆଉ।
ହଁ ନାଇଁ ମୋର ଫାଷ୍ଟ ଇଚ୍ଛା ଥିଲା ନର୍ସିଂରେ ତାପରେ ଏମାନେ ମାନେ ଟିକେ ଏପଟ ସେପଟ ହେଇଗଲି ସେତେବେଳେ, ଛାଡିବେ ହସ୍ପିଟାଲ ଟା ମାନେ ଯୋଉ ହଷ୍ଟେଲ ରେ ଟିକେ ରହିବା ପାଇଁ ଟିକେ ପ୍ରୋବ୍ଲେମ୍ ହେଲା, ଚାରି ବର୍ଷ ଯାହା ହେଲେ ବି ନର୍ସିଂ କରିବୁ, ଚାରି ବର୍ଷ ରହିବାକୁ ପଡିବ। ସେଥିପାଇଁ ଏଇଠି ଇଏ କରିକି, ଆମେ ଯୋଉଠି ଶିଖୁଛୁ, ସେଇ ମ୍ୟାଡାମ କହିଲେ କି ତମେ ଏଇଟା ପକେଇ ଦିଅ, ଏଇଟା ମାନେ ଗଭମେଣ୍ଟ ନେଇଯାଉଛି, ସେମିତି ଫିଫଟି ପରସେଣ୍ଟ ମାର୍କ ଥିଲେ ନେଇଯାଉଛି।
ଆଉ ଏଇଠି ଆମର ବି ଗୋଟେ କ୍ଲିନିକ ଖୋଲିଛି, ପ୍ରାଇଭେଟ ର ସେଠି ବି ସେ କହିଲେ କି? ତମେ ଯଦି ପାରିବ ପାର୍ଟ ଟାଇମ କରିବା ପାଇଁ ଏଇଠି ମୁଁ ବୁଝିଦେବି ତମେ ରହିଯିବ। ସେ କହୁଛନ୍ତି ଯେ- ଏଇନା ତ ହବନି ଏପଟେ କଲେଜ ଇଏ ସିଅରେ। ତାଙ୍କୁ ତଥା ବି କହିଛୁ, ହେଲେ ଆପଣ ବୁଝି ଦିଅନ୍ତୁ ଯଦି ହବ ଆମେ ଏଠି ରହିଯିବୁ ଆଉ ଚାକିରି ବି ଚାକିରି କରିବୁ, ପାଠ ପଢା ପଢିବୁ ଆଉ, ହଁ ଆମେ ଦି ଜଣ।
ହୁଁ।
ଗମେଣ୍ଟରେ ରହିଲେ ସେ ସାର୍ଟିଫିକେଟ ମାଗିବ। ଆଉ ସାର୍ଟିଫିକେଟ କଣ ମାସକର ସାର୍ଟିଫିକେଟ ନେଇକି ଦେଖିଲେ ସେ କଣ ରଖିବା କି? ସେଇଥିପାଇଁ ଏଠି ଅଛି ଦେଖିିବା ଆଉ
ହୁଁ ହୁଁ। ବର୍ଷା କେମିତି? ବର୍ଷା କେମିତି?
ହଁ ବର୍ଷା ହଉଛି ନା ନାଇଁ?
ତମର ଲଘୁଚାପ ବର୍ଷା ହଉଛି କି ନାଇଁ।?
ହଁ ଆମର ପା କାଲି ରାତି ବାରଟା ରୁ ହଉଥିଲା ଯେ- ଆଜି ପୁରା ଦିନ ଗୋ ଗୋଟେ ଦିଟା ହାତ ଏବେ ଟିକେ ଛାଡିଛି ଲାଇନ ଆସିଛି।
ହୁଁ ହ।
ଆମ ଆଡେ ବର୍ଷା ହେଲେ ଲାଇନ ର ବହୁତ ପ୍ରୋବ୍ଲେମ, ବର୍ଷା ହବ ମାନେ ଲାଇନ ଟା କଟିବ। ଆଉ ଆସିବାର ନା ନାହିଁ। ତମ ଆଡେ ଲଘୁଚାପ ହଉଚି ନା ହଉନି?
ହଁ ଅଲ ଓଡିଶା ହଉଛି ଆଉ ଆମର ଏଠି ହବନି କେମତି?
ନାଇଁ ଗୋଟେ ଗୋଟେ ଜାଗାରେ ହଉନି ନା, ଆମର ପା ଏଇଠି ଆମର ଆମ ଗାଁ ରେ ହଉଛି। ଆମ ଗାଁ ଠୁ ତିନି ଚାରି କିଲୋମିଟର ଛାଡିକି ଗୋଟେ ଗାଁ ଅଛି। ସେଠି ସିଏ କହିଲା କାଲି ରାତି ରାତିରୁ ଆମର ହଉନି ଆଜି ସକାଳୁ ଟିକେ ଟିକେ ଖାଲି ଯା ଝିପିଝପି ପକଉଥିଲା। ହେଲା କା ରାତି ରୁ ଆମର କିଛି ହେଇନି, ହଁ ପରା ଆମର ରାତି ସାଢ଼େ ବାରଟାାରୁ ଆମେ ବା ଆ ଲାଇନ ଆମର ନଥିଲା ଆ, ସେ ଗଛ ଫଛ କଣ ପଡିଥିଲା ନା କଣ ହେଇଥିଲା ଯେ। ଲାଇନ ନଥିଲା। ହଁ ସାଢେ ବାରଟାରୁ ଏମିତି ବର୍ଷା ଚଡଚଡ଼ି ଘଡଘଡି ମାଇଲା ଯେ। ଆଉ ପୁରା ବନ୍ଦ ବାନ୍ଧ କରିକି ଫ୍ରିଜ ଫ୍ରିଜ ସବୁ ଦିଆ ହେଇଥିଲା। ସବୁ ବନ୍ଦ ବାନ୍ଦ କରିକି ଶୋଇଯ ଲାଇନ କାଇଁ ଆସିଲା କି ଏବେ ଟିକେ ଫୁଲ ଲାଇନ୍ ଆସିଲା ଡିମ୍ ଲାଇଟ୍ ଆସିଥିଲା ଲାଇନ ନଥିଲା ଏବେ। ଟିକେ ଫୁଲ ଲାଇନରେ ଆସିଛି ଆଉ।
ହ।
ତମର ତ ଲାଇନ କଟି ନଥିବ ଆଉ।
ନା ଆମର କଟେନି ଏଇ ବର୍ଷ। ତାହେଲେ ଟିକେ କଟୁଚ ପୁଣି ଅଧଘଣ୍ଟା ଘଣ୍ଟା ଭିତରେ ପଳେଇ ଆଉଛି।
ଟାଉନ ଏରିଆ ସେପଟରେ ଗଛପତ୍ର ଏତେ ଇଏ ନାହିଁ। ଏପଟେ ଗାଁ ଜ୍ଞାଉଁଲି ସମସ୍ତେ ଗଛ ଲଗେଇଛନ୍ତି ସିଏ କହୁଛି ମୁଁ ହାଣିବିନି ସିଏ କହୁଛି ମୁଁ ଆଣିବିନି ଯଦି ସିଆଡୁ ଲାଇନ ମ୍ୟାନ ଆସିକି ନିଜେ ହାଣି ଦଉଛନ୍ତି ତ ଭଲ କଥା। ଆଉଦି ଗାଁ ବାଲା କହୁଛନ୍ତି ସେ ଶୁଣୁନାହାନ୍ତି।
ହୁଁ ହୁଁ।
ଆ ହଉ ତାହାଲେ ମୁଁ ମୁଁ ଏବେ ଟିକେ ଅଛି ମୁଁ ଯାଉଛି ଟିକେ କାମ କରିବି। ମୋର ଟିକେ ଅଛି ସେଇ କଲେଜ କାମ ଯାଉଚି ଟିକେ କରିବି ମୁଁ ତତେ କେତେବେଳେ। ଫ୍ରୀ ହେଲେ ଟିକେ କରିବି ଆଉ।
ହଁ।
ହଉ ରଖୁଚି।
କଣ କହିଲୁ?
ରଖୁଚି ରଖୁଚି।
ହୁଁ ହୁଁ।
ହଉ